କଣ କଟ
ଏଇଠି ବସିଥିଲି ତୁ?
ମୁଁ ଏଇଠି ବୁଲୁଛି ଟିକେ ଆଉ ଆଉ କେମିତି ଅଛୁ ଏବେ
ହଁ ମୁଁ ବହୁତ ଭଲ ଅଛି ତୁ
ମୁଁ ବି ବହୁତ ଭଲ ଅଛି କାହିଁ ସାଙ୍ଗ ସାଙ୍ଗ ସାଙ୍ଗ ହେଇ ତାଙ୍କୁ ତ ଭୁଲି ଗଲଣି ଆଉ କାହିଁି ତ ପଚାରୁୁନୁ ଆଉ
ନା ନା ସାଙ୍ଗ ତୋତେ ଭୁଲି ପାରିବି ନା
ଦେଖେ ଆଜି ପର୍ଯ୍ୟନ୍ତ ମୋ ମନ ଅଛି ବୋଲି ତୋତେ ଆଜି ଫୋନ କରିଛି ମୁଁ କହିଲି ଦେଖିବା ମୋ ସାଙ୍ଗକୁ ଫୋନ କ ଦେଖିବା ସେ କେମିତି ଅଛି
ନା ନା ତତେ ଭୁଲିିନି ମୁଁ ଆଚ୍ଛା କହିଲୁ କେମିତି ଅଛୁ?
ମୁଁ ବହୁତ ଭଲ ଅଛି ତୁ ଆଗେ ଫାଷ୍ଟ କ ତୁ କେମିତି ଅଛୁ
ହଁ ମୁଁ ବି ବହୁତ ଭଲ ଅଛି?
ଓହୋ ଆଉ
କହିଲି ରଜରେ କଣ ଯୋଉ ସବୁ ଆୟୋଜନ କରିଛୁ
ହୁ ରଜରେ କହନା ମୁଁ କେବଳ ସେଇଥିପାଇଁ ତତେ ଫୋନ ଆଜି ଫୋନ୍ କରିବା ପାଇଁ ଗଲି କାହିଁକି ନା ଆଜି ଆମ ଗାଁ ରଜ ବହୁତ ଭଲ ଭାବରେ ମହୋତ୍ସବ ମାନେ ଉତ୍ସବ ହଉଛି ତ ତୁ ନିହାତି ଯେମିତି ହେଲେ ଆସିକି ପହଞ୍ଚିବୁ
ମୁଁ ଚେଷ୍ଟା କରିବି ଯିବାକୁ ସାଙ୍ଗ
କଣ ପାଇଁ କିଛି ଅସୁବିଧା ଅଛି କି ତୋର
ନା ସେମିତି କିଛି ଅସୁବିଧା ନାହିଁ ଯେ ହଉ ମୁଁ ଘରେ କହିବି ଘରେ କହିଲେ ଯିବି ଆଉ
ନହେଲେ ମାଉସୀଙ୍କୁ ଦବୁ ଫୋ କହିବି କି ହଁ ଆମ ଗାଁ ରେ ରଜ ସହ ରଜ ଉତ୍ସବ ହଉଛି। ତ ତାକୁ ଟିକେ ଛାଡ଼ିବ ସିଏ ଆସିବ ଆମ ସହିତ ମିଶିକି ରଜ ଉତ୍ସବ କରିକି ଯିବ। ଜାଣିଛୁ ନା ଆମ ଗାଁ ରେ କେମିତି ରଜ ମହୋତ୍ସବ ହଉଛି। ହଁ
ନାଇଁ ହଉ କହ ମୁଁ ଶୁଣୁଛି।
ଶୁଣ ଆମ ଗାଁ ରେ ରଜ ଉତ୍ସବ ହଉଛି ଆମେ ସବୁ ଝିଅ ମାନେ ମିଶିକି। ଏ ରଜ ଉତ୍ସବ ଫାଷ୍ଟ ଆମ ର ଗୋଟେ। ସବୁ ଝିଅ ମାନେ ସଂଘ ଗୋଟେ ବସେଇଲୁ ସଂଙ୍ଘ ବସିକ ଗୋଟେ ଆଲୋଚନା କଲୁ କି ଆମ ରଜ ଏମିତି କରିବା। ଦୋଳି କରିବା ତ ପିଠା ପଣା ଜାଣିଛୁ ନାଁ ନାଇଁ ରଜର ସବୁଠୁ ମେନ ହଉଛି ପିଠା।
ହଁ ପୋଡ ପିଠା।
ପୋଡ ପିଠା। ପୋଡ ପିଠା ତ ରଜରେ ତ ଝିଅ ମାନେ ରଜ୍ ରଜ ଟା କେବଳ ଝିଅ ମାନଙ୍କ ପାଇଁ ନା। ବର୍ଷକୁ ରଜ ଟା କାବେଳେ ଥରେ ଆସେ ସେ ଝିଅ ମାନଙ୍କ ପାଇଁ ରଜଟା ଝିଅ ମାନଙ୍କ ପ୍ର ପ୍ରଥମ ହଉଛି ପିଠା ତାଙ୍କ ସଜବାଜ ଆଉ ରଜ ତ ଜାଣିଛୁ। ତ ମି ଯୋଉ ପାନର ତ ସମ ପାନ ତ ଫାଷ୍ଟ ଫେମସ ହୁଏ ନା।
ହଁ।
ତ ଆମ ଗାଁରେ ଭୋଜନ ହଉଛି ହ ମାନେ ଭୋଜନ ସବୁ ଆୟୋଜନ ହେଇଛି। ତ ଦୋଳି ବି ଆୟୋଜନ ହେଇଛି ଖେଳ ଅଛି ଖେଳ ନାଚ ଗୀତ। ଇତ୍ୟାଦି ଏମିତି ସବୁ କିଛି ଅଛି। ତୁ ଯେମିତି ହେଲେ ଆସିକି ଏଇଠି ପହଞ୍ଚିବୁ।
ହଁ ଆଚ୍ଛା ରଜକୁ ପୋଷାକ କିଣି ସାଇଲୁଣି।
ପୋଷାକ ହଁ ମୁଁ କିଣି ସାଇଲିଣି ତୁ କିଣି ସାଇଲୁଣି।
ନାଇଁ ମୁଁ ଆଣିନି ଆଣିବି ଆଉ।
କଣ ତୁ ଆଣିବୁ।
ସେଇଟା ତ ମୁଁ କହିପାରିବିନି ମୁଁ ତ ସବୁ ବର୍ଷ ନିଜ ପସନ୍ଦର ଡ୍ରେସ ପିନ୍ଧିବି। କିନ୍ତୁ ଏବ ବର୍ଷ ମୁଁ ଭାବୁଛି ମୋ ବାବାଙ୍କୁ କହିବି ସିଏ ଆଣିଦେବେ। କେ ଛୋଟବେଳେ ତାଙ୍କ ପସନ୍ଦର ଡ୍ରେସ୍। ପିନ୍ଧିଥିଲି କେତେ ବର୍ଷ ହେଲାଣି ତାଙ୍କ ପସନ୍ଦର ଡ୍ରେସ ଆଉ ପିନ୍ଧିନି।
ବାପ ମାଙ୍କ ପସନ୍ଦ ସବୁଠୁ ଭଲ ଆମେ ଯେତେ ପସନ୍ଦ କରିକି ପିନ୍ଧିଲେ ବି। ତ ସେତେ ସମସ୍ତେ କହିବେ କି ଏଇ ଡ୍ରେସଟା ଭଲ ଲା ଆମ ନିଜେ ପସନ୍ଦରେ ପିନ୍ଧିଲେ ଭଲ ଲାଗେନି ବାପା ମା ଯୋଉଟା ଯୋଉ ଜିନିଷଟା। ପସନ୍ଦ କରନ୍ତି ସେଇଟା ସମସ୍ତେ ଭଲ କୁହନ୍ତି। ତ ତୁ ନିଶ୍ଚୟ ଆସିକି ପହଞ୍ଚିବୁ ଆମ ର ଜ ରେ ଜାଣିଛୁ ନା ବହୁତ ଭଲ ଲ ଲାଗେ ମତେ ଆମ ଆମ ଗାଁ ରଜ ରେ ମତେ। ତ ଆସିବୁ ଆମେ ମିଶିକି ବହୁତ ଖୁସି ହେବା।
ଆରେ ସାଙ୍ଗ ଆମର ବି ତ ରଜ ହଉଛି କିନ୍ତୁ ଆମର ଛୋଟ ଆୟୋଜନ ଟେ ହେଇଛି ଆମର ଯେହେ
କିନ୍ତୁ ଆମ ଆମର କିନ୍ତୁ ବହୁତ ବଡ ଆ ଆୟୋଜନ ଟାଇପ ର ହଉଛି। କାହିଁକିନା ସବୁ ବର୍ଷରେ ଆମର ମାନେ କେହି ବେଶୀ ଏତେ କଥାରେ ମୁଣ୍ଡ ପଶାନ୍ତିନି। ତ ଏଇ ବର୍ଷ ସମସ୍ତେ ଭାବି ଚିନ୍ତିକି ଆମେ ନାଇଁ କଥାବାର୍ତ୍ତା ହେଇଛୁ କି ଆମେ ଗୋଟେ ବଡ ରଜ ଉସ ଉତ୍ସବ କରିବୁ ସମସ୍ତଙ୍କୁ ଡାକିବୁ। ତ ବହୁତ ଖୁସି ଲାଗିବ।
ହଁ
ତୁ କଁ କହୁଛୁ ଆସିବୁ ନା ଆସିବୁନି?
ହଁ ମୁଁ ଯିବି।
ରଜ ଥିବ ତିନିଦିନ ତୁ ଆସିକି ପହଞ୍ଚିବୁ ଆମ ଘରେ।
ଆରେ ସାଙ୍ଗ ସେମିତି କହିଲେ କେମିତି ହବ। ଆମର ବି ତ ରଜ ହଉଛି ନା ତ ମୁଁ ଗୋଟେ ଦିନ ପାଇଁ ଯିବି।
ଗୋଟେ ଦିନ ପାଇଁ କେମିତି ହବ? ମୁଁ ତତେ ସାଙ୍ଗ ଠି ହେଇକି ଡାକୁଚି ତୁ ମତେ ମନା କରିଦଉଛୁ ମୋ ମନ ଦୁଃଖ ହବନି।
ଆଚ୍ଛା ସାଙ୍ଗ ହଉ ଠିକ ଅଛି ତାହେଲେ ମୁଁ ଯଦି ମୁଁ ତୋ ଜାଗା ତତେ ନା ଡାକିଥାନ୍ତି। ଆଉ ତୁ ତମ ଗାଁରେ ରଜ ଛାଡିକି ତୁ କଣ ତିନି ଦିନିଆଙ୍କ ରଜ ଆସିକି ଆମ ଗାଁରେ ରହିଥାନ୍ତୁ କି?
ନାଇଁ ସେଇଟା ବି ସତ କଥା ଯେ ତ ହଉ। ତୁ କିନ୍ତ ଗୋଟେ ଦିନ ନୁହେ ଦୁଇ ଦିନ ତ ଅତି ବିଶରେ ରହିପାରିବୁ ନା।
ହଁ ମୁଁ ଚେଷ୍ଟା କରିବି।
ତମ ଗାଁରେ ରଜ କେମିତି ହୁଏ?
ଆମ ଗାଁରେ ତ ଆମର ଯେହେତୁ ଛୋଟ ଗାଁଟେ ତ ଆମର ବହୁତ ଆମର ବହୁତ ଆନନ୍ଦରେ ହୋଇଥାଏ ଆଉ ଆମର ହଉଛି ଯୋଉ ଆମର ଗୋଟେ ତୋଟା ଥାଏ ଆମ୍ବ ତୋଟା। ମାନେ ଆମ ଗାଁ ର ଟିକେ ଦୂରରେ ଗୋଟେ ଆମ୍ବୁଦଟା ଥାଏ ହେଲା। ସେଇ ଆମ୍ବ ତୋଟାରେ ଯୋଉ ଆମ୍ବ କେତେବେଡା ଆମ୍ବ ଗଛରେ ଦୋଳି ପଡି ଥାଏ ଯେମିତି କିି ପଟା ଦୋଳି ସେଡି ଦୋଳି ଏମିତି କିଛିଟା ଦୋଳି ପଡିଥାଏ। ଅ ସେଇଠିକି ସବୁ ସବୁ ଗାଁରେ ମାନେ ଯେତକି ଆମ ଗାଁରେ ଯେତେକ ଝିଅ ଅଛନ୍ତି ସବୁ ସକାଳୁ ସକାଳୁ ଗାଧୁଆ ପାଧୁଆ ସାରି ସଜବାଜ ହୋଇକି ଆଉ ମାନେ ଅଳତା ଚୁଡି ପିନ୍ଧିକି ସବୁ ପୁରା ମାନେ ତାଙ୍କୁ ଦେଖିବ ମାନେ ପୁରା ପୁରା ସୁନ୍ଦର ଦେଖ ଦେଖାଯାଉ ବହୁତ ସୁନ୍ଦର ସମସ୍ତେ ଦେଖାଯାଆନ୍ତି ସବୁ ସେଇଠିକି ଯାଆନ୍ତି। ଆଉ ସେଇଠି ଦୋଳି ଖେଳନ୍ତି ଆଉ ରଜପାନ ଖାଆନ୍ତି। ଆଉ ଘରେ ତ ସମସ୍ତଙ୍କର ପିଠା ପଣା କରାଯାଇଥାଏ। ଏମିତି ସବୁ ମଜାମସ୍ତି ହେଇଥାଏ ଆଉ ରାତିରେ ଛୋଟ ନାଚ ପ୍ରଯୋଗିତ ର ଆୟୋଜନ ହୋଇଯାଇଥାଏ। ଗାଁର ସବୁ ଲୋକ ଆସିଥାନ୍ତି ମାନେ ଗୋଟେ ମଣ୍ଡପ ଟାଇପ ର ଅଛି ତ ସେଇଠି ସବୁ ଆସିଥାନ୍ତି ଲୋକ। ସେଠି ସବୁ ନାଚ ଗୀତ ହୁଏ ସମସ୍ତେ ଦେଖନ୍ତି ଆଉ ଛୋଟ ଛୋଟ ଉପହାର ମାନେ ମାନେ କିଏ ପ୍ରଥମ ଅଧିକାର କଲାକ ଦ୍ୱିତୀୟଧିକାର ଏମିତି କରିକିନା ଛୋଟ ଉପହାର ତାଙ୍କୁ ଦିଆଯାଏ।
ସବୁଠୁ ଭଲ ଏଇଟା ଯୋଉଠି ଛୋଟ ଜିନିଷ ଥାଏ ସେଇଠି ବହୁତ ଖୁସି ଥାଏ। ଆମ ଗାଁ ରେ ବି ସେମିତି ମାନେ ସବୁ ବର୍ଷ ସେମିତି ହୁଏ ଏ ବର୍ଷ ଟିକେ ସେ ସବୁ ଛୁଆ ଚାହିଁଲେ କି ଆମେ ଟିକେ ମାନେ ଭଲ ସେ ଟିକେ ରଜ ଉତ୍ସବ କରିବୁ। ତ ସମସ୍ତେ ଖୁସି ହେବେ। କିନ୍ତୁ ଜାଣିଛୁ ନା ମୁଁ ରଜରେ କଣ କରେ? ମତେ ସବୁଠୁ ରଜରେ ଭଲ ଲାଗେ ନୂଆ ପୋଷାକ ପିନ୍ଧିବା ପାଇଁ। ନୂଆ ସଜବାଜ ହେବା ପାଇଁ ଆଉ ପିଠା ଖାଇବା ପାଇଁ ଦୋଳି ଖେଳିବା ପାଇଁ ବୁଲିବା ପାଇଁ ପାନ ଖାଇବା ପାଇଁ ଖେଳ କବାଡି କବାଡ଼ି ପୁଚି ପୁଚି ଖେଳନ୍ତିନି?
ହଁ ରଜରେ ଦୋଳି ବି ଖେଳନ୍ତି କବାଡି ବି ଖେଳ ହୁଏ।
ସେ ମୋତେ ସବୁଠୁ ଭଲ ଲାଗେ ଖେଳ ଖେଳରେ ମୁଁ ବହୁତ ଆଗ୍ରହ। ଯୋଉ ସବୁ ମାନେ ଏଇ ଯୋଉ ଆମେ ରଜ କହିବାକୁ ଗଲେ ନୁହଁ ସବୁ ପର୍ବ ପର୍ବାଣିରେ ଗୋଟେ ଖୁସି ଥାଏ। ତ ଆଜି ଗୋଟେ ପର୍ବପର୍ବାଣିୀ ହଉଛି ସମସ୍ତେ ଗାଁ ଲୋକ କେତେ ଖୁସି ଅଛନ୍ତି ସମସ୍ତଙ୍କ ଘରେ ଘରେ କେତେ ଏତେ କଣ ଜିନିଷ ପତ୍ର ହୁଏ ପିଠା ପଣା ଯୋଉ କିଛି ବହୁତ କିଛି ବହୁତ ଭଲ ଲାଗେ ମତେ ଏଇ ରଜ ମ ରଜ ଉତ୍ସବରେ ତ ମୁଁ ବହୁତ ଆନନ୍ଦିତ ହୁଏ, ଏଇ ରଜ ମହୋତ୍ସବରେ ତ ସେଥିପାଇଁ ତ ଆମ ଗାଁରେ ବହୁତ ଭଲ ଭାବରେ ରଜ ହଉଛି ମୁଁ ବି ଏଇ ବର୍ଷ ବହୁତ ଖୁସି ଅଛି। କାହିଁକି ନା ଏଇ ବର୍ଷ ରଜ ଆମେ ସବୁ ମାନେ କହିବାକୁ ଗଲେ ସବୁ ଝିଅ ମାନେ ଆମେ ମିଶିକି କରୁଛୁ। ଝିଅ ମାନେ କରିବାଟା କିଛି ଅ ମଜା ହିଁ ଅଲଗା ଥାଏ। ତ ସେଥିପାଇଁ ତୁ ନିଶ୍ଚୟ ଆସିବୁ ଆଉ ମୋ ସହିତ ମିଶିବୁ।
ହଉ ମୁଁ ରଜର ସେ ଦ୍ଵିତୀୟ ଦିନ ଦିନ ଯିବି।
ହଉ। ଆଉ ଆଉ କଣ କହ। ପ୍ରଥମ ରଜ ଜାଣିଛୁ ନା କଣ ଆମ ପହିଲି ରଜ।
ହଁ ପହିଲି ରଜ ଯେହେତୁ ଆମ ଗାଁର ମୁଁ ଝିଅ ତ ମୁଁ ପହଲି ପହିଲି ରଜ କୁ ଛାଡିକି କେମିତି ଯିବି।
ପହିଲି ରଜ କିଏ ବି କିଏ ବା ଛାଡିବ। ତୁ କଣ ତୁ କି ମୁଁ ହୁଏ ଯିଏ ବି ହଉ ପହିଲି ରଜକୁ ତ କେହି ଛଡିବେନି ନା। ପହିଲି ରଜ ହଉଛି ନିଜର ସଜବାଜ, ନିଜକୁ ସଜେଇ ହବ। ଝିଅ ମାନଙ୍କର ମେନ୍ ପର୍ବ ହଉଛି ରଜ।
ହଁ, ଝିଅ ମାନେ ତ ଖାଲିରେ ବି ସୁନ୍ଦର ଦେଖାଯଛନ୍ତି। କିନ୍ତୁ ଯେତେବେଳେ ରଜ
ଜାଣିଛୁ ନା ରଜରେ କି ଖରା ହୁଏ।
ରଜ ରେ ଖରା ନୁହଁ ବର୍ଷା ହୁଏ।
ଆରେ ବର୍ଷା ହୁଏ ଯେ କିନ୍ତୁ, ଖରା ବି ହୁଏ ମାନେ ମୁଁ ଯେତିକି ଦେଖିଛି ମାନେ ତମ ସେପଟ କଥା ମୁଁ କହିପାରିବିନି। ମୁଁ ଆମ ଆମ ଗାଁ ବିଷୟରେ କହୁଛିି ରଜ ଆମର ଦି ଦିନ ବହୁତ ଖରା ହୁଏ। କେବଳ ଲାଷ୍ଟ ଦିନ ଲାଷ୍ଟ ରଜ ଶେଷ ଦିନ ବହୁତ ବହୁତ ମାନେ ଖରା ଟିକେ ଦିନରେ ରାତିରେ ବହୁତ ବର୍ଷା ହୁଏ ତ ସେଥିପାଇଁ ସେ ରଜ ଖରାରେ କେତେ ଆମେ ବୁଲୁ କେତେ ଖେଳୁ ଆମକୁ ସେତେବେଳେ ଖରା ବା ଖରା ଟା କାଟିନି। ଆମ କଉ ଏଟା କି ଖରା ଆମକୁ ତ କିଛି କାଟୁନି ଆମେ ଆହୁରି ମଜା ମସ୍ତି କରିବୁ। ସମସ୍ତେ କହ ସମସ୍ତେ କୁହନ୍ତି କ୍ ଏମିତି ଆଉ ଯୋଉ ଝିଅ ଗୁରା କେମିତି ଖେଳୁଛନ୍ତି ରଜରେ। ଦୋଳି ଖେଳୁଛନ୍ତି ଏଠି ବୁଲୁଛନ୍ତି ଇଆରେ ସିଆରେ ଯାଉଛନ୍ତି। ତମ ଆମୁ ଆମୁ ଆମକୁ ସେତେବେଳେ ଲାଗେ କି ଯୋଉ କଣ କହିଲ ଆମକୁ ଏତେ ଲାଗେ କି ଆମେ ଯୋଉ ଯିଏ ଯାହା କହିଲେ ଆମକୁ କିଛି ଫ ସେତେବେଳେ କିଛି ଫରକ ପଡେନି କାହିଁକି ନା ସେଦିନ ଗୋଟେ ବର୍ଷକୁ ଥରେ ଆସୁଛି ନା ରଜ ନା। ତ ଥରେ ଯୋଉ ଆସୁଛି ଯାହା ହେଲେ ଖୁସି ବାସି କରିବୁ ନା ନାଇଁ ସେ ତିନି ଦିନି ରଜ ଗଲା ପରେ ତ ଆଉ ଆ ଆହୁରି ଆଉଥରେ ଆମେ ଅନେଇଥିବୁ ଆହୁରି ବର୍ଷେ ଅଛି ରଜ କେବେ ଆସିବ ସେ ରଜ। ଯେତେବେଳେ ଫାଷ୍ଟ ଫାଷ୍ଟ୍ ଆସେ ମତେ ବହୁତ ଖୁସି ଲାଗେ ହେ ପାଖେଇ ଆସିଲାଣି ରଜ। ଯେତେବେଳୁ ଲାଷ୍ଟ ଦିନ ବହୁତ ମନ ଦୁଃଖ ହୁଏ ବର୍ଷକେ ଆସିଚ ନା ଥରେ ରଜ ସରିଗଲେ ପୁଣି ଅନେଇଥିବୁ ଆଉ କେବେ ଆସିବ ରଜ। ସତ କି ମିଛ ମତେ କହୁନୁ?
ହଁ।
ମୋତେ ବହୁତ ଖୁସି ଲାଗେ ପାଖେଇ ଏବେ ଆସୁଛିୁ ନା ମନ ବହୁତ ଖୁସି ଅଛି। କେବେ କେବେ ଆସିବା ସେ ତିନି ଦିନି ଆଙ୍କ ଦିନ।
ହଁ, ସାଙ୍ଗ ଠିକ୍ କହିଛୁ କାହିଁକି ନା ଗୋଟେ ବର୍ଷକୁ ଅପେକ୍ଷା କରିବା ପାଇଁ ପଡିଥାଏ ନା।
ହଁ, ଗୋଟେ ବର୍ଷ, ପୁଣି ଅନେଇଥିବ ଆର ବର୍ଷ ଆସିବ ପୁଣି ଆମ ରଜ ସେତେବେଳେ ତ ବହୁତ ଟିକେ ଲାଷ୍ଟ ଦିନ ବହୁତ ମନ ଦୁଃଖ ମୁଁ ତ ଲାଷ୍ଟ ବେଳକୁ କାନ୍ଦି ପଡ଼େ। କାଇଁନା ତିନି ଦିନ ରଜ ଆସେ ରଜ ଟା ସରିଗଲେେ କେମିତି ଲାଗିବ। ମୁଁ ବହୁତ ମନ ଦୁଃଖ କରି କାନ୍ଦେ।
ହଁ।
ଆଉ, ଆଉ ଏବେ ତୋର ସବୁ ଭଲ ତ?
ହଁ ମୋର ଭଲ ତୋର?
ମୋର ଏବେ ଭଲ ଅଛି ସବୁ। ଠିକ ଟାଇମରେ ହେଇଥିଲେ ମତେନ୍ତୁ ଅଧିକଟିକେ ଖୁସି ଲାଗୁଚି ଏଇଥିପାଇଁ ହୋଉ ଶୁଣ। ଏବେ ଯେଉଁ କହତୁ ନିଶ୍ଚୟ ଆସିବୁ ରଜକୁ ହେଲା।
ହ।
ନିଶ୍ଚୟ ଆସିକି ପହଞ୍ଚିବୁ ହୋଉ ପରେ କେବେ କଥା ହବା ଏବେ ମୁଁ ରଖୁଛି।
ଆଚ୍ଛା ହୋଉ।
ହୋଉ।